ନମ ସନ୍ଧ୍ୟା।
ଆଜ୍ଞା ଶୁଭ ସନ୍ଧ୍ୟା।
ଆଉ କିପରି ଅଛନ୍ତି?
ହଁ ଭଲ ଅଛି।
ଆଜି ହଁ ମୁଁ ମଧ୍ୟ ଭଲ ଅଛି। ଆଜି ଯୋଉ ଆମେ ସୂକ୍ଷ୍ମ ଜଳଖିଆ ଖାଉଥିଲେ? ଅ ଆମର ବିଶ୍ୱବିଦ୍ୟାଳୟ ସାମ୍ନାରେ ତାହା କିପରି ଲାଗିଲା?
ବେକାର ଲାଗିଲା।
ଭଲ ନଥିଲା ସତ କଥା ରାଗ ଲାଗୁ ମାନେ ମୋର ରାଗ ଖାଇବାର ଅଭ୍ୟାସ ଅଛି ବହୁତ ରାଗ ଖାଇଏ ବଟ୍ କିନ୍ତୁ ସେ ଖଟା ପାଣିଟି ଅଧିକ ରାଗ ଥିଲା ଖଟା ପାଣିଟି ଖଟା ପାଣି ଭଳିଆ ନଥିଲା
ରାଗ ମତେ ଲାଗିଲାନି କିନ୍ତୁ
ଫ୍ଲେଭର୍ ଟି ଖରାପ ଥିଲା। ବଟ୍ ହଁ ପୁରୀ ସେପତି ଯାଇ ପୁରୀ ଟି ଜଳୀୟ ଅଂଶ ଗ୍ରହଣ କରିସାରିଥିଲା ନଥିଲା କଡ କଡ ନଥିଲା।
ସେଇ କଡ଼କଡ ଟିକେ ଭଲ ଲାଗେ ଆଗକୁ।
ସେଇଟା ହଁ ସେଥିପାଇଁ ତ ଲୋକ ଖାଆନ୍ତି ନା ତ ମୁଁ ପୁରୀ ଆଳୁ ଚକଟାରେ ଗୋଳେଇ ଖାଇଦେବି ନେ କୁଆଡୁ ପୁରୀ ବିଛଣା ଅଛି ତାକୁ ଆମେ ଆଣିକି ଘରେ ଆଳୁ ଚକଡ଼ା କରି ଖାଇଦବା। ଆ ଗଗୁପଚୁ କରି ଖାଉଛନ୍ତି।
କଣ କହିଲେ ଆପଣ?
ନହେଲେ ଗୁପଚୁପ କାହିଁକି ଖାଉଛନ୍ତି ଲୋକ ତ ପୁରୀ ଆଣିକି ଆଳୁ ଚକଟା କରି ଖାଇଦିଅନ୍ତେ। କଡ କଡ ପାଇଁ ଖାଉଛନ୍ତି ଆଜ୍ଞା। ମୁଁ ମାନେ ହୃଦୟର କଥା କହିଥିଲି ଆଉ ମାନେ ଇଚ୍ଛା ଲୋକଙ୍କର ସେଇଟା କହିଦେଲି ଆଉ। ଆଉ ଆଜି ଆଜି ଯୋଉ ଆମର ଯୋଉ ବଡ ଯୋଉ ହେଡ ସାର ଙ୍କର କ୍ଲାସ ରେ ଯାହା ପଢା ହେଲା ଆପଣ ପଢିଛନ୍ତି?
ଆଜ୍ଞା ଆଜ୍ଞା ପଢିଛି ଆଜ୍ଞା।
ଟିକେ କଷ୍ଟ ଲାଗୁନି। ବୁଝି ତ ଆମେ ସମସ୍ତେ ପାରୁଛୁ। କିନ୍ତୁ କଷ୍ଟ ଲାଗୁନାହିଁ ଟିକେ ବିଷୟଟି? ।
ହଁ ମାନେ ବିଷୟଟି ମୁଁ ଭାବୁଛି କି ଚାଲିଛି କଣ? ମାନେ ଏମିତି ଟିକେ ପ୍ରଶ୍ନ ଆସୁଛି ମୋ ମନରେ କି ଆମେ ମାନେ ପ୍ରଥମେ ଆମେ ଗୋଟେ କଣ ପଢିଥିଲେ ପ୍ରଥମେ ମାନେ ସେଦିନ ଟିକେ ଅଲଗା ଲାଗିଥିଲା ସବୁ ବି
ପ୍ରଥମ ଦିନ ବେଶିକ୍ ଇଣ୍ଟ୍ରୋଡକ୍ସନ ଥିଲା।
ଆଜ୍ଞା କିନ୍ତୁ ଏବେ ଟି
ସାର୍ ମଝିରେ କହୁନଥିଲେ ମୁଁ ପାଠ ଆରମ୍ଭ ହିଁ କରିନାହିଁ। ମୁଁ ଆପଣ ମାନଙ୍କୁ ଅଳ୍ ଅଳ୍ପ ଅଳ୍ପ ଜିନିଷ ଦେଖଉଛି କେବଳ। ଯାହାକି ବର୍ତ୍ତମାନ ଆମର ସୁବ୍ର ବି କରଉଥିଲେ ସିଏ ବି ଆରମ୍ଭ କରିସାରିଲେଣି।
ଆପଣ ଗୋଟେ କଥା ଜାଣିଛନ୍ତି ଆଜି, ଆମକୁ ଆଜି ଦେଖିଦେଲେ। ଆମର ମୁଖ୍ୟ ସାର୍।
ମୁଖ୍ୟ ଗୁରୁଜୀ ଦେଖିଦେଲେ। ସିଏ ତ ଦୁଇଥର ଦେଖ ହେଲେଣି ବୋଧ ହୁଏ।
ସିଏ ଦେଖିଦେଲେ କିଛି କହିଲେନି କିନ୍ତୁ କହିଲେ ଆମର ଆମର ଗୋଟେ ପିଲା ଅଛନ୍ତି ଜାଣିଛନ୍ତି ଆପଣ ଯିଏ କି ଆମ ମାନେ ନାଇଁ ନାଇଁ ଅନ୍ୟ ଗ୍ରୁପ ର କିନ୍ତୁ ଝିଅ ଟେ ଯିଏ ଆମ ମାନେ କାଲି ବି ନା
କହୁଥିଲେ।
ଅନ୍ୟ ଗ୍ରୁପ ର
ହଁ ଅନ୍ୟ ଗ୍ରୁପ ର ପା। ନାଇଁ ନାଇଁ ନାଇଁ ଅପ୍ ନାଇଁ ନାଇଁ ନାଇ ନାଇଁ ବୁଝିଲି ବୁଝିଲି ବୁଝିଲି ଜୋତା ଜୋ ଜୋତା।
ଜୋତା କି ଅଛନ୍ତି ମୁଁ ଜାଣିନି ତ!
ଯାହାଙ୍କ ସହିତ ଆପଣ ବାହାରିଥିଲେ ଯିବା ପାଇଁ।
କୁଆଡେ?
ଆରେ ଫେରି ଯିବା ପାଇଁ ଭଲ ଯାତା। ।
ଭଲ ଜୋତା ମୁଁ କିଛି ଜାଣିପାରୁନି।
ଓହୋ ହୋ ହ ହଉ ଛାଡନ୍ତୁ। କିଏ କିଏ କହିଲେ? ମାନେ ଆଉ କିଏ ଥିଲେ ତାହେଲେ ଝିଅ?
ଝିଅ ଯୋଉ ଗୋଟେ ଆମର ନତ ନାହାନ୍ତି ଯିଏ କି ଆଜି ଆପଣ ଆମ ଆଗ ଗ ବେଞ୍ଚର ଅ କଣରେ ବସିଥିଲେ।
ହଁ ମୁଁ ତାଙ୍କ କଥା ସିଏ ତ ଆମ ଗ୍ରୁପରେ ବୋଧ ହୁ। ଗ୍ରୁପ୍ ପୁ ଏକ ର ହଁ ମୁଁ ତ କହୁଛି ଫୁଲ ଫୁଲ ଆପଣ ବୁଝି ପାରୁନାହାନ୍ତି। ତାଙ୍କର ହଁ ଜାସମିନ ଟି ଫୁଲ ନୁହଁ।
ହଁ ହଁ ହଁ।
କଣ ବୁଝି ପାରୁନାହାନ୍ତି ହଁ। ତାଙ୍କୁ କଣ କହିଲେ?
ଇଏ ନାଇଁ ମିସ୍ ରୁ ରାସ୍ତାରୁ ମଝିରେ ଚାଲୁଥିଲେ। କହିଲେ ତ ରୋ ରୋଡ୍ ରାସ୍ତା ତମ ଗାଁ ର। ଏୟା ପଛ କହିଲେ ତାଙ୍କୁ।
କେଉଁଠାରେ କଲେଜ ରାସ୍ତା ନା ବାହାର ରାସ୍ତା?
ଦିନ ପାଳନ ହୁଏ ସେଇଠି।
ଆମର ତ ଜନ୍ମଦିନ ସବୁଆଡେ ପାଳନ ହେଇଛି ଓ ସେ ଯୋଉ ଗଛ ପାଖରେ। ଆଜ୍ଞା ବୁଝିପାରିଲି। ଯୋଉଠି ଆମର ପେଣ୍ଠ ମିଳନ ସ୍ଥଳୀ। ଯୋଉଠରେ ଆମେ ପିଠା କୁ କାଟୁଥାଉ। ସମସ୍ତଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଉ ସେଇଟା ତ! ସେଠାରେ ସେ ମଝିରେ ଚାଲୁଥିଲେ। କେଉଁଥିପାଇଁ?
ତାଙ୍କୁ ଏ ଏମିତି କହିଦେଲେ ତାପରେ ଇଏ ପଛକୁ ବୁଲିକି କହିଲେ କି ରା ଗୀତା କଣ ତମ ଗାଁ ର ଏମିତି କଣ କହିଥିଲି ଇଏ ପଛରେ ବୁଲିକି ଉତ୍ତର ଦବାକୁ ଯାଉଥିଲେ। କିନ୍ତୁ ଆମର ଆଉ ଗୋଟେ ପିଲା କହିଥିଲେ ଆରେ ସେ ମୁଖ୍ୟ ଗୁରୁଜୀ।
ଆଜ୍ଞା ନହେଲେ ସେ କଣ କହିଥାନ୍ତେ?
କଣ ଗଟେ କହିଦି ଦଦି ଆଜ୍ଞା ଆଉ ସେ ଯୋଉ ଆମର ଡେଙ୍ଗୁ ଭାଇନ ସିଏ ଯାଇକି ଗଛ କଣ ରେ ଲୁଚି ଗେଲେ।
ହଁ ସିଏ ତ ଭୟଙ୍କର ଭୟ କରନ୍ତି। ଏବେ ସେ ସମସ୍ତଙ୍କୁ ଭୟ କଲେଣି। ଧୀରେ ଧୀରେ କାରଣ ଆଜି ତାଙ୍କ କ୍ଲାସ ଟା କରିନାହାନ୍ତି ନା ଆଜି ତାଙ୍କ କ୍ଲାସ ଟା କରିନାହାନ୍ତି ନା? ଦେଖିଦେବେ ପଚାରିଦେବେ ଆପଣ ତ ଆଜି କ୍ଲାସ ଟା କରିନାହାନ୍ତି କଲେଜ ଡେସ୍ ପିନ୍ଧିକି କଲେଜ ସେ ବୁଲୁଛନ୍ତି କଣ ପାଇଁ?
ଆପଣ ଆଜି ଦେଖି ଆପଣ ଆଜି ଦେଖିଲେ ସେ ଯୋଉ ଗ୍ରୁପ ଦୁଇ ର ସେ ଯୋଉ ବାଉନ ନମ୍ବର ପିଲା ମାନେ
ଆଜ୍ଞା ଆଜ୍ଞା।
କିଏ ମାନେ କଲେଜ ରେ ଥିଲେ କିନ୍ତୁ ବିଶ୍ବିଦ୍ୟାଳୟରେ କିନ୍ତୁ କ୍ଲାସ କରିନାହାନ୍ତି।
ମୁଁ ସେଇଆ ହିଁ ଭାବୁଛି ଭ୍ରା ତ ଭ୍ରା?
ଆଜ୍ଞା।
ହଁ ଭ୍ରା ଯିଏ କହୁଥିଲେ ସେଦିନ।
ବାଉନ କହୁନାହାନ୍ତି ବାଉନ।
ଆଜ୍ଞା ଆଜ୍ଞା ବାଉନ ହଁ ସେ ବାଉନ ତାହା ସହିତ ଅଛନ୍ତି କି ମାନେ ମୁଁ ମଧ୍ୟ ବୁଝ ନାହିଁ। ବାଉନ ଅଛି ହଁ ମୁ ମୁଁ ଭାବିଲି ବୋଧେ ସିଏ ଆଗରେ ମାନେ ସେ ଟିକେ ତାହା ମାନେ କଣରେ ବସି ଯାଇଥିବଏ ମୁଁ ତାଙ୍କୁ ଦେଖିନଥିବି ମୁଁ କାନେ ଇଏ ତ ଅଛନ୍ତି କଲେଜରେ କଣ କିଛି କହୁନାହାନ୍ତି ମାନେ କ ସେଇୟା ସେଇୟା ସେଇଆ। ଠିକ ଠିକ ନାଙ୍କ ମା ଆସିକି ନେଲେ ନା ତାଙ୍କୁ।
ଆଜ୍ଞା।
ହଁ ସେଏ କଣ କରୁଥିଲେ ତାହେଲେ?
ମତେ ଲାଗୁଛି ତାଙ୍କର ଜଣଙ୍କ ସହିତ କିଛି ମାନେ ଗୋଟେ ବୋଧେ ବନ୍ଧୁ ଅଛି କାହା ସହିତ କହିଲେ? ଆମର ସିଏ ପୁଣି କିଏ?
ଟୋପି ପିନ୍ଧିକି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ଆମେ ସବୁ ଜାଣୁ। ହଁ ମତେ ସେୟା ହିଁ ଲାଗୁଅଛି କାରଣ ମ ଭାଇ କଦାପି ମଧ୍ୟ ଏପରି ଭାବେ ହୁଅନ୍ତି ନାହିଁ ମେହ ଭାଇ ସେଦିନ ଦେଖିକି ଗାଡି ଧରିକି ଆସିଥିଲେ ପ୍ରଥମ ଦିନ ଯିଏ ଯୋଉ ଦିନ ଆସିଲେ। ବିଶ୍ବିଦ୍ୟାଳୟକୁ ସେ ସେଦିନ ତାଙ୍କ ସହିତ ହିଁ କଥା ହଉଥିଲେ କେବଳ।
କିଏ କାହା ସହିତ କଥା ହଉଥିଲେ?
ମେଅ ଭାଇ ତାଙ୍କୁ ପଚାରୁଥିଲେ ଯାହା ପାଠ ପଢା ହୋଇଅଛି ତାର ମତେ ପଠେଇଦବ। ମୁଁ ତାହା ଶୁଣିଅଛି ତା ଆପଣଙ୍କୁ ସେୟା ଲା କୁଅଛି?
ଆମକୁ ସେ ଲାଗିଛି କାହିଁକି ନା ଆମେ ଥରେ ଯୋଉ ସତ ଆଉ ସତ ଆଉ କାମ ଗୋଟେ ଗେମ୍ ଖେଳ ଖେଳୁଥିଲୁ।
ଆଜ୍ଞା।
ଆପଣ ଆପଣ ବି ଥିଲେ ବୋଧେ।
ଆଜ୍ଞା।
ସେଠି ସିଏବି ଖେଳୁଥିଲେ ଆମ ସହିତ। ଆ ଯୋଉ ଟୋପି ଭାଇ ଟୋପି ଭାଇ କହିଲେ କି ତାଙ୍କୁ ପଚାରିଥିଲାରୁ ଆମେ ଆପଣଙ୍କର ମାନେ ଆପଣଙ୍କୁ ଆମ ଶ୍ରେଣୀ ଭିତରେ କିଏ ପସନ୍ଦ ସି କହିଥିଲେ ସେଇ ଵ୍ୟ ତିଙ୍କ ନାମଟିି।
କେବେ କେବେ ତାହେଲେ ମୁଁ ବୋଧେ ନଥିଲି
ଆମେ ଖେଳୁଥିଲୁ କୋଉଠି କହିଲେ ଆମର ଯୋଉ ଏଇଟା ବହୁତ ଦିନ ଆଗୁଆ କଥା ହେଲାଣି ଯେବେ ଆମର ଆମେ ଥରେ ଖେଳୁଥିଲୁ ଯୋଉ କଣ କହିଲେ ସେଇଟା ଆମର ହଁ ହଁ ସେଇଠି ଖେଳୁଥିଲି ସେମିତି ଗୋଟେ ଦିନ ନାଇଁ ନାଇଁ ସେଇଟା ତ ଅ ଦିନ ଆମେ ସେମିତି ହିଁ ଆଉ ଗୋଟେ ଦିନ ଯୋଉ ଦିନ ସିଏ ନଥିଲେ ସେଠି ବ ମାନେ ବସି ନଥିଲେ। ଆମର ଆମ ଆମ ଗ୍ରୁପ ଟି ଥିଲା ଆଉ ସିଏ ଥିଲେ ତ ସିଏ କହିଲେ କି ଆଉ ମତେ ସିଏ ଟିକେ ପସନ୍ଦ
ଓ ହ। ତ ଯାହା ହଉ ଚାଲି ଅଛି ଆଉ ସମସ୍ତଙ୍କର ଚାଲୁଅଛି କିନ୍ତୁ ଛାଡ଼ନ୍ତୁ ଆମେ କିଛି ଅଲଗା କଥା କଥା ହେବା ମୋର ସେୟା ସମସ୍ତଙ୍କର ଚାଲୁଅଛି ମୋର କିଛି ହଉନି ହଉ ନାହିଁ ଆଉ ହେବା ବି କଥା ନୁହଁ ଛାଡନ୍ତୁ ସେ କଥା
ଆଉ ମୋର କଣ ଚାଲୁଅଛି
ହଁ ଆପଣଙ୍କ ଥିଲା ନା ଆଗରୁ କିଛି ହେଲେ ତ ଥିଲା ନା କିଛି ହେଲେ କଣ ବହୁତ କିଛି ଥିଲା ନା ଆଗରୁ ସିଏ କିଛି ମାନେ କଣ ଦୁର୍ଭାଗ୍ୟ ବଶତଃ ତାଆ ମାନେ ବେଶୀ ଦିନ ଯାଏ ଚାଲିଲା ନାହିଁ କିନ୍ତୁ ଥିଲା ନା ହଁ ଏବେ ତ ନାଇଁ ମୋ ଭଳି ଆପଣ ନୁହଁ ଛାଡନ୍ ନ୍ତୁ ଆପଣ ସେ କଥା
ଆପଣଙ୍କ ଭଳି ନୁହଁ ମାନେ ମୁଁ ଆପ ମାନେ ମାନେ ଆପଣ କହିବାକୁ କଣ ଚାହୁଁଛନ୍ତି?
ଆପଣଙ୍କ ଭଳି ମାନେ ଆପଣ ତ କେବେ ନା କେବେ ତ କାହା ସହିତ ଆସିଛ ଛନ୍ତି ନା ମୁଁ ତ ଆସିଅଛି ଦୂରେ ଦୂରେ ହଁ ଏବେ ଆମେ ସମାନ ହଁ ଏବେ ଆମେ ହଁ ହଁ ଏଟା ଠିକ ଏଟା ଠିକ ଏଟା ଠିକ। ଏବେ ମୁଁ ଯୋଉଠି ଆପଣ ମଧ୍ୟ ସେପଟକୁ ପଳେଇ ଆସିଛନ୍ତି। କିନ୍ତୁ ମତେ ଲାଗୁନି ଆପଣ ବହୁତ ଦିନ ରହିବେ ଆପଣ ବି ପଳେଇବଣି
କାହିଁକି ମତେ ତ କେହି ପସନ୍ଦ ଆସୁନାହାନ୍ତି ଆମ ବିଶ୍ବବିଦ୍ୟାଳୟରେ।
ବିଶ୍ୱବିଦ୍ୟାଳୟରେ ପସନ୍ଦ ଆସୁନାହାନ୍ତି ଆଉ କଣ କେହି ନାହାନ୍ତି। ସେ କଥା ଛାଡ଼ନ୍ତୁ ଏ ଇଏ ସବୁ ସମୟ ନଷ୍ଟ କରିଥୁବା ଜିନିଷ ଯୋଉମାନେ ଭ୍ରମଣ କର ଚନ୍ତି ସେ ଦେଖନ୍ତୁ ସମୟ ନଷ୍ଟ କର ମୁଁ ବି ଚାହୁଁଛି ସେମାନେ ମିଶନ୍ତୁ ଭାଇ କାଇଁ ନା କି ଆମେ କାହାର ଖରାପ ଚିନ୍ତା କରିବା।
ଆପଣ ଚାହୁଁଛନ୍ତି ସେ ସେମିତି ମିଶନ୍ତୁ ତାପରେ ଆପଣଙ୍କ ରାସ୍ତାରୁ ହଟିଯାଆନ୍ତୁ।
ଯାହା ଆପଣ ଭାବିବେ ମୁଁ ସେ କଥା କହୁନି ଜଣେ ଯଦି ଚାହୁଁଛି କି ହଁ ମୁଁ ବି ଭାବୁଛି ଟୋପି ଭାଇ ଜଣକ ଭଲ ପିଲା ଟୋପି ଭାଇ ତାଙ୍କ ବନ୍ଧୁଙ୍କ ଭଳି ତ ନୁହଁ କିନ୍ତୁ ଟୋପି ଭାଇ ଜଣଙ୍କ ଭଲ ପିଲା ମତେ ଲା ହ ବନ୍ଧୁ ଭଲ ପିଲା ଯେ ବନ୍ଧୁ ଟିକେ ଅ ଅଧିକା ହିଁ ହୁଅନ୍ତି ଟିକେ ଆଉ ମତେ ଲାଗେ ଯାହା ମତେ ଯାହା ଲାଗେ ମୁଁ କୁହେ।
ଆଜ୍ଞା ସେ ଟିକେ ଟିକେ ଅଧିକ ଟିକେ ମେ ଏମିତି ହେଇଯାଆନ୍ତି ତାଙ୍କର ଟିକେ ମାନେ ଟିକେ ଆଉ ହୁଅନ୍ତି ଆଉ ସେ କିନ୍ତୁ ମନରୁ ଭଲ ପିଲା।
ହଁ ଆପଣଙ୍କ ପା ତାଙ୍କ ସହିତ କଣ ମନମାଳିନ ହେଇଥିଲା ଠିକ ହୋଇଗଲା।
ନା ହେଇ ନାହିଁ।
ଆପଣ ମିଶୁନାହାନ୍ତି ତାଙ୍କ ସହ।
ନାଁ ଆମେ ଆଉ କେବେ ମିଶିବୁ ନାହିଁ ବି ଜୀବନରେ
ହଁ ମତେ ଜଣେ ବଦ ଆମର ବାନ୍ଧବୀ କହୁଥିଲେ କି ସେ ଏମତି ସେ ମୁଁ ମୁଁ ବି ଜାନ୍ ମୁଁ ଦେଖନ୍ତୁ କାହାର ଗୁପ୍ତ କଥା ଜାଣିବାକୁ ଚାହେଁନା ତ ମୁଁ ଉପରୁ ଉପରୁ କହିଚି ଦେଖନ୍ତୁ ଯାହା ହେଇଛି କୁହନ୍ତୁନି ମାନେ ଇଏ ଜଣଙ୍କର ଜଣେ ଜଣଙ୍କର ବିଶ୍ୱାସ ଟି ଭାଙ୍ଗିଛି ସିଏ ତମ ଆପଣଙ୍କ ବିଶ୍ୱାସ ଟି ଭାଙ୍ଗିଛନ୍ତି ବୋଲି ଆପଣ ଆଉ ମିଶୁନାହାନ୍ତି ସେଇ କଥା ଆଉ
ଆଜ୍ଞା।
ମୁଁ ତ ଏବେ ମୁଁ ମୋର ମୋର ଟିକେ କଣ କହିଲେ ମାନେ ମୋର କ୍ଷମା କରିବାର ଶକ୍ତି ବହୁତ ଅଛି ଯଦି ମୁଁ ମତେ
କିନ୍ତୁ ଭୁଲ ଟା ବି ସେଇଭଳିଆ କ୍ଷମା କରିବା ଯୋଗ୍ୟ ହବା ଦରକାର ନା?
କିନ୍ତୁ ଭୁଲ ଜଣେ ମାଗିବା ଦରକାର ନା କିନ୍ତୁ ଯଦି
ଆପଣ ଯଦି ଦେଖେଇବେ ଭୀରୁତା ଆଚ୍ଛା ଯୋ ସୋରୀ କଣ ସେଟା କଣ କୁହନ୍ତି ଆଜ୍ଞା ଆପଣ ଯଦି ଭୁଲ କରିକି ବି ଛାତି ଟେକି ଚାଲିବେ ତ ଆଉ ସେଠି ଆଉ କଣ
ସେଇୟା -ସେଇୟା ହିଁ ମୋର କଥାଟା କିନ୍ତୁ ଯଦି ସିଏ ବି ମତେ ତେ ଏବେ କ୍ଷମା ମାଗିବେ କି କଣ ମୁଁ ଗୋଟେ ଭାବିବି କିନ୍ତୁ ଯେହେତୁ ସେ ସେଗୁଡ଼ା କରୁନାହାନ୍ତି ଆପଣ ବିଶ୍ଵାସ କରିବେନି ଆପଣଙ୍କର ଯୋଉ ପସନ୍ଦ ମହିଳା ଯିଏ ଆମର ଶ୍ରେଣୀର ଯାହାକୁ ନେଇକି ଆପଣଙ୍କୁ ସମସ୍ତେ କୁହନ୍ତି ବୁଝିପାରିଲେ ତ କାହା କଥା କହୁଛି? ସିଏ ମତେ ପଚାରୁଛନ୍ତି ଆ- ଆମର ସେଇ ଯୋଉ ମିତ୍ର କଥା
ହଁ।
ମତେ ପଚାରୁଛନ୍ତି କି ଆଉ ସିଏ କଣ ଆସୁନାହାନ୍ତି ଆଉ ମୁଁ କହିଲି କି ସେ ଗାଁକୁ ଯାଇଛନ୍ତି ଆସିବେ ଆଉ କହିଲେ କେବେ ଆସିବେ ମାନେ ସମସ୍ତେ ପୁରା ଶ୍ରେଣୀ ଜାଣିଛି ମୁଁ ତାଙ୍କର ବହୁତ ଭଲ ମିତ୍ର। ସେ ମୁଁ ହିଁ ତାଙ୍କ ସବୁ କଥା ଜାଣିଛି ବୋଲି ସମସ୍ତେ ଜାଣିଛନ୍ତି ଏବଂ ମତେ ପଚାରୁଛନ୍ତି କିନ୍ତୁ ମତେ ସେଇଟା ସେହି ସମୟରେ ଯୋଉ ଯେମିତି ମାନେ
ଶକ୍ତ ଧକାଟି ଲାଗିଛି ବିଶ୍ୱାସ ଭାଙ୍ଗିଥିବା ହେତୁ
ଲାଗିଛି ପୁଣି ମତେ ତାଙ୍କ କଥା ଟା ମତେ ସମସ୍ତେ ପଚାରୁଛନ୍ତି ସେଇଟା ଆହୁରି ଯଦି ଏମିତି ମାନେ
ବୁଝିପାରୁଛି ହଁ ଜଣେ ମୋର ଭାଙ୍ଗି ସାରିଛି ଆଉ ବିଶ୍ୱାସ ଜଣେ ଭାଙ୍ଗିସାରିଛି ବିଶ୍ଵାସ ଘାତକତ
କିନ୍ତୁ ସମସ୍ତେ ଭାବୁଛନ୍ତି କି ମୁଁ ତାଙ୍କର ସବୁ ଖବର ରଖି ସେ ଜିନିଷ ଟା ଏବେ ଆମେ ମିଶୁନାହୁଁ କିନ୍ତୁ
ଆପଣ ତ ଖବର ରଖିଛନ୍ତି ବୋଧହୁଏ କହିଲେ ଆଜି ଛଅ ତାରିଖରେ ସେ ଆସିବେ ବୋଲି।
ଆଜ୍ଞା ମୁଁ ସେଇ ତାଙ୍କୁ ସେୟା ହଁ କହିଦେଲି କିନ୍ତୁ ସେଇଟା ମୁଁ ଖବର ଆଣିଥିଲି ଆମ ମହିଳା ମିତ୍ରଙ୍କ ଠାରୁ।
କିଏ କିଏ କିଏ?
ମୋର ଘର ଉପରେ ଯିଏ ରହୁଛି
ଓ ହୋ ହୋ ହୋ।
କହିଥିଲି ଆପଣ ତାଙ୍କୁ ମେସେଜ କରି ପଚାରୁନାହାନ୍ତି ସେ କଣ ଏତେ ଦିନ ହେଲା ଆସିନାହାନ୍ତି ଯାହା ହେଲେ ବି ମୋର ଗୋଟେ ବହୁତ ଭଲ ଭଲ ମିତ୍ର ଥିଲେ ମୁଁ ଟିକେ ମଝିରେ ମଝିରେ ପଚାରି ଦଉଛି ତାଙ୍କ କଥା ଆଉ କଣ କରିବି ମୁଁ କହିଲି ବୋଲି ମହିଳା ମିତ୍ର ତାଙ୍କୁ ମେସେଜ କଲେ।
ହଁ।